ମୋବାଇ।
ହଁ ସୁନା।
ମ୍ୟାମ ଭଲ ଅଛନ୍ତି। ନାଇ ଏରିର। କାର୍ଯ୍ୟକ୍ରମ କରୁଥିଲି ଟିକେ ଏମିତି ଆମ। ଅଁ ଆପଣ ସେପଟେ ବ ବର୍ଷା ବର୍ଷା ଫର୍ଷା ହଉଛି।
ନାଇଁ ଆଜି ବର୍ଷା ନାଇଁ କାଲି ଟିକେ ହେଇଥିଲା ସକାଳ ଟାଇମ ରେ ଅଳ୍ପ ଟିକେ ଆଉ କାଲି ବି ଟିକେ ମେଘୁଆ ଥିଲା ଆଜି ବର୍ଷା ନାଇଁ ଖରା ନାଇଁ। କିନ୍ତୁ ବର୍ଷା ବି ହେଇନି।
ହୁଁ ବର୍ତ୍ତମାନ ତ ଏଇ। ବର୍ଷାରେ ବିଭିନ୍ନ ପ୍ରକାର ସକ୍ରମ ସଂକ୍ରମିତ ରୋଗ ହେବାର ସମ୍ଭାବନା ରହି ଆସୁଅଛି।
ହଁ ଏଇ ଯୋଉ ବର୍ଷ ଟା ହବ ନା ପହିଲି ବର୍ଷ ଟା ଏଇ ଯେ ଏତେ ମାତ୍ରାରେ ଖରା ଗରମ ଯୋଉ ହେଇଛି। ଏ ବର୍ଷ ଟା ଆରମ୍ଭ ହଉ। ହଁ ଯାହାବି ହେଲେ ସବୁ ସଂକ୍ରମକ ରୋଗ ହବ। କି ଭାଇରାଲ ଫେବର ହେଲା ଥଣ୍ଡା ଜର। ଆଉ ଏସବୁ ଆରମ୍ଭ ହେଇଯିବ।
ହଁ ସାଧାରଣ ଛୋଟ ଛୁଆ ଟା ଆରମ୍ଭ କରି ବଡ ମାନଙ୍କୁ ମଧ୍ୟ ହୋଇଥାଏ। ସମସ୍ତ ଭାଇରାଲ ଜିନିଷ।
ହୁଁ ମୋର ତ ହେଇ ସାରିଲାଣି, ମୋର ମା ମୋର ଟିକେ ଉଁ ପାଟିର ମାନେ ଇନ୍ଫେ ସନ ନେଇକି ଏଇ ଯୋଉ ପେଟ ଗରମ ହୁଏ। ଆ ମୋ ତୁଣ୍ଡୁଗା ଗୋଟେ ହଁ ସେଇଟା ମୋର ଜିଭରେ ହେଇ ସାରିଚି ଅଲରେଡ଼ି। ତାନ ଅ ଥଣ୍ଡା ବର୍ଷା ଖରା
ହଁ ମ୍ୟାମ୍। ଏଇ ସଂକ୍ରମିତ ରୋଗ ତ ସାଧାରଣତଃବେଳେ ଯେହେତୁ ଆମର କ୍ଲାଇମେଟ ଚେଞ୍ଜ ହେଲା ସାଙ୍ଗେ ସାଙ୍ଗେ ତା ସହିତ ଆମର ବି ଜଳଯାକ ଯଉ ସେଠେ ରହିବା ହେତୁ ନାଳ ନର୍ଦ୍ଦମା ହଉ ଘର ଆଖପାଖରେ ମଶା ବ୍ୟାପିବ। ଏବେ ତ ମଶା ଗୁଡିକ ତାଙ୍କର ତାଙ୍କର ଅଣ୍ଡା ଦେ ଆରମ୍ଭ କରିଦେବେ। ଯାହା ଦ୍ଵାରା କି ଡେଙ୍ଗୁ ମ୍ୟାଲେରିଆ ଇନଫ୍ଏଜା।
ଆପଣଙ୍କ ସ ସାର୍ ସେ ମାଇକ୍ସ ୟୁ ଆପ ଆପଣ କିଛି ୟୁଜ କରୁ ଛନ୍ତି କି ଫୋନ ମାଇକ୍ରୋ ଫୋନ୍ କି ଇୟର ଫୋନ ଦେଇଛନ୍ତି କି?
ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ।
ଆଛା ନାଇଁ ଟିକେ ଭଏସ୍ ଅପଡାଉନ୍ ଅପଡାଉନ୍ ହଉଚି ତ ସେଥିପାଇଁ ପ
ନେଟ ତ ପ୍ରୋବ୍ଲେମ୍ ଟିକେ ରହିଥାଏ। ବାହାରକୁ ଯାଉଚି। ଟିକେ ରୁହ। ନେ ପ୍ରବ୍ଲେମ୍ ରହୁଚି ତ ଟିକେ ଏ ବର୍ଷା ଦିନ ପାଇଁ। ବର୍ଷା ମଧ୍ୟ ଟିକେ ଷ୍ଟାର୍ଟ ଆ ହେଲାଣି ଆରମ୍ଭ ହେଇଗଲାଣି ହୁଁ ବର୍ଷା ଆସିଲାଣି ଉପରୁକୁ ମଧ୍ୟ ଯାଇ ହବନି ହଁ ଏବେ ସୁବିଲା ହୁଁ। ସେ ହଁ ଠିକ ଅଛି ନାଇଁ ଏବେ ତ ଏଇ ସ ସଂକ୍ରାମକ ରୋଗର ବ୍ୟାପିଚି ଟିକେ ତାକୁ ସାବଧାନ ରହିବାର ଅଛି। କିନ୍ତୁ ମୁଖ୍ୟତଃ ଆମର ଯେତେ ଛୋଟ ଛୁଆ ହଉ ଛୋଟ ହଉ ଛୋଟ ହଉ ଛୁଆ ହଉ ବଡ ସମସ୍ତେ ଏ ସାନିଟାଇଜର ୟୁଜ କରିବାକୁ ପଡିବ ବ୍ୟବହାର କରିବା ଯୋଗ୍ୟ ଏ ଯେପରିକି ବାରମ୍ବାର ଯେମିତି କରୋନା ଟାଇମ୍ ରେ ଯେପରି ଆମେ ହାତ ହା ତ ବେଶୀ ସଫା ରଖିବାକୁ ପଡିବ।
ଆଜ୍ଞା।
ବାହାର ଖାଦ୍ୟ ଗୁଡିକ ଟିକେ ଏଭଏଡ୍ କରିବାକୁ ପଡିବ। ମାଛି ମାଛି ବସିବେ ଆଉ ତା ଦ୍ଵାରା ବି ଆକ୍ରମିତର ରୋଗ
ଆଜ୍ଞା ଏଇଟା ହେଇଗଲାଣି ନା ଏଇ ବର୍ଷା ଟା ଯୋଉ ହେଇଗଲା ଏଇଟା ଯାହା ଯେତେ ଜୋରରେ ଗରମ ହେଇଛି ତ ଏଇ ବର୍ଷା ଟା ହିଁ ଯ ଆରମ୍ଭ ହେଇଯିବ ପେଟ ଖରାପ ହବା,
ଏ କ୍ାଇମେଟ ଚେଞ୍ଜ୍ଲେ ଶରୀର ଉପରେ ଏଫେକ୍ଟ ପଡିଥାଏ, ଯୋଉଟା କିି ପରବର୍ତ୍ତୀ ସମୟରେ ଆମ ଶରୀର ସେଇ ତା ଅବଜର୍ଭ କରିକରି ଟିକେ
ହଁ ବିଶେଷତ ଏଇ ବାହାର ଖାଦ୍ୟ ଖାଇବା, ହଁ।
ହଁ ବାହାର ସଂକ୍ରମିତ ରୋଗ ଠାରୁ ରକ୍ଷା ପାଇବା ପାଇଁ ହୁଁ ଗରମ ପାଣି ଉଷୁମ ପାଣି ବ୍ୟବହାର, କରିବା। ଉଦାହରଣର ମେ ବ୍ୟାପୀବ ବେଶୀ ଆଉ ଜଳ ମଧ୍ୟ ପ୍ରାୟ ଅପରିଷ୍କାର ଆସିଥାଏ ତାକୁ ଫିଲଟର କଲେ ମଧ୍ୟ ଗରମ କରି ପିଇବା ନିହାତି ଆବଶ୍ୟକ।
ଆଜ୍ଞା ଆଜ୍ଞା।
ଆଉ ହାତ ସାନିଟାଇଜର ଯେତେ କରିପାରିବା।
ଆଜ୍ଞା
ହାତ ଗୁଡିକ ସଫାସତୁରା ଯେତେ ପାରିବ କରୋନା ଟାଇମିରେ ଆମେ ଯଦି ସାନିଟାଇଜର କରିକିରି ସଫା ହଁ ରଖୁଥିଲେ।
ଆଜ୍ଞା ହଁ ଚାରି ପାଖରା ମାନେ ନିଜର ଘରର ଚାରିପଟ ହେଲା ଘର ଛାତରେ ଯଦି କିଛି ରଖି ଥିବେ ଜମା ଜିନିଷ ସେ ସବୁ ଅ ହଁ ହଁ ଅସନା କାହିଁକିନା ଅସନା ଜମିକି ରହିଲେ ସେଠି ପାଣି ରହିବ ପାଣି ରହିଲେ
ଏଇ ଗୋ ହୁଁ ଏଇ ଷୋହୋଳରେ ସତରରେ ଗୋଟେ ଜଣା ପଡି ଦିହଜାର ଷୋହଳ ଗୋଟେ ସର୍ଭେ ହେଇଥିଲା। ସେ ରାଜ ଛା ଅନେକ ରୋଗ ଭିତରେ ଆମେ ଝାଡାବାନ୍ତି
କେତେ କଣ କରି କରି ବନ୍ଧା ହେଲା ବନ୍ଦ ହେଲା ସତେଇଶି ଦିନ ଯେମିତି ସବୁ କରିବାକୁ ପଡିଲା ତଥାପି ସେ ମାସେ ମାସେ କାରଣ ଖୋଜି ଖୋଜି ପାଇଲେ ଶେଷରେ ୟୁଜ କଲେ। ହାତ ହାତ ସାନିଟାଇଜର କରି ରହିଲେ।
ଆଜ୍ଞା ହଁ, ହଁ ହାତଟା ତମେ କାହିଁକିନା ଆମେ ହାତଟା ହିଁ ରଖୁ ଦେହରେ ଲଗ ଲଗଉଛେ ପାଟିରେ ଲଗଉଛେ
ତାର କାମାକ୍ଷା ହୁଁ ରାଇଗଡାରେ ସେଇଟା ଦେଖେ। ହୁଁ ଏବେ ମଧ୍ୟ ସେଇ ହାତ ତୋର ତ ଛୋଟ ଛୁଆ ଗୁଡିକ ଜାଣନ୍ତି ନାହିଁ ସେମାନେ ବାଲି ଫାଲି ପୁରେଇବେ ଓ ଆମେ ଟିକେ ଗୁରୁତ୍ୱ ଦେବା ଆମେ ତ ନିଜେ ନିଜେ ଆସ ସଫା ରଖିପାରିବା ଆଗେ ଆମେ ଛୋଟ ଛୁଆ ମାନଙ୍କ ପ୍ରତି ମଧ୍ୟ ଆମେ ଦୃଷ୍ଟି ରଖିବା ଆବଶ୍ୟକ ପଡିଥାଏ।
ଛୁଆମାନେ ହିଁ ଆଡେ ସାଡେ ହାତ ମାରିକି ପାଟିରେ ପରାନ୍ତି ଯୋଉଟା କି ତାଙ୍କୁ ଇନଫେକ୍ସନ ହୁଏ ଆଉ।
ବହି ବର୍ଷା ଦିନ ଅନ୍ୟ ଦିନ ତ ସେ ସବୁଦିନ ସଫା ରଖିବା ଉଚିତ କିନ୍ତୁ ବର୍ଷା ଦିନେ ମୁଖ୍ୟତଃ ସେମାନଙ୍କୁ ସେଇଟା ଟିକେ ଦୁର୍ ଗୁରୁତ୍ୱପୂର୍ଣ୍ଣ ଦେବାକୁ କାରଣ ବାହାର ରେ ଖେଳ କୁଦ କରିବେ ହଁ ମସା ମୁଖ୍ୟ ମସା ଭୁମ୍ ମ୍ୟାଲେରିଆ ଟାଇଫଏଡ୍
ଆଜ୍ଞା।
ଜା ଡେଙ୍ଗୁ ଡେଙ୍ଗୁ ଟା ଗୋଟେ ବ୍ୟାପିଚି ଡେଙ୍ଗୁ ଗୋଟେ
ହଁ ହଁ। ତାପରେ ଏଇ ଖାଇବା ବାହାର ଯୋଉ ଖାଇବା ଆମେ କିଣିକି ଆଣି ଖାଉଛେ ସେ-
ହୁଁ ମାଛି ବେଶୀ ବାହାରକୁ ଆମେ ଯଦି ଯିବା ସେ ତାଙ୍କ ବାହାର ସ୍ଥାନରେ ବିକ୍ରି କରୁଥିବେ ପିଲାମାନେ ଯିଦି ଧରି ବସିବେ ଯେ ନାଇଁ ଏଟାଖାଇ କାଇଁ ସେ ଅନ୍ୟମାନେ ଖାଇବାର ଦେଖିଲେ ସେଟା ଖାଇବା ପାଇଁ ଜିଦ୍ ଧରି ବସିବେ। ତାଙ୍କର ବୁ ବୁଝାସୁଝା କରି ଜେତିକି ପାରିବା ଆବଶ୍ୟକ ପଡ଼ିଲେ ଘରେ ଘରେ ବନେଇକି ଦେବାଟା ଠିକ ତେଣୁ ସବୁ ତ ଡିମାଣ୍ଡ ଆମେ ଫିଲପ୍ କରିପାରିବାନି ଘରେ କିଛି କିଛି ପରିମାଣରେ କରିପାରିବା ବୁଝାସୁଝା କରିବାକୁ ପଡ଼ିବ।
ହଁ ସବୁବେଳକୁ ମାନେ ଜଗିବାକୁ ପଡିବ ସବୁ ସବୁ ଜିନିଷରେ ବାହାର ଖାଇବା ହେଲା ହାତ ହାତ ଧୋଇବା ହେଲା ନିଜ ପ ଚାରିପଖ ସ।
ତ ବୁଝିବା ଉପରେ ସଚେତନ କରି ପିଲାମାନଙ୍କୁ ବୁଝେଇ ପାରେଇବାର ଅଛି ପିଲାମାନେ ତ ଆଜିକା ପିଲା। ସବୁ ବାହାର ଖାଦ୍ୟକୁ ଆ ବେଶୀ ଖାଇବି ବୋଲି କହୁଛନ୍ତି ତାଙ୍କୁ ବୁଝାସୁଝା କରିକି ଆଉ ବୁଝିଇଲେ ହବ କାହିଁକି ଆମ ସମୟରେ ଏତେ ଗୋଟେ ଜିନିଷ ବାହାର ଜି ମିଳୁନଥିଲା ସେ ମିଳିବାର ନା ଖାଇବାର ନାହିଁ ବର୍ତ୍ତମାନ ତ ଲୋକ ସବୁ ବାମ ବାହାର ଖାଦ୍ୟ ଉପରେ ନିର୍ଭର କରୁଛନ୍ତି।
ହଁ ଏଇରା ସ ପ୍ର ମାନେ ସକାଳ ହେଲା ମାନେ ଆମେ ଚିନ୍ତା କରୁଛୁ ଆଗେ କେମତି ଆଣି ବାହାରୁ ଖାଇବା ଆଉ।
ଦେଇଦବାଙ୍କ ଫୁଡ ଯାକ ଖାଇନ୍ତି ଆଉ ଆମ ଯୋଉ ସକାଳ ହେଲା ଆଉ ସବୁ ଜଳିଖିଆ ପାଇଁ ପିଲାଙ୍କୁ ଟିଫିନ ଦେଇକି ପଠେଇବାକୁ ପଡେ, ବାହାରେ ଦେଇଦବା, ତାପରେ ଦେଖିବା ବାହାରେ ଆବଶ୍ୟକ ପଡ଼ିଲେ ଦେବାକୁ ପଡୁ
ହଁ ସେ ଦିନେ ଅଧେ କିନ୍ତୁ ତା ବୋଲି ନୁହଁ ସବୁବେଳେ ଆମେ
ହୁଁ, ତାପରେ ଆମେ ଦେଖ ଖିଆ ପଡେ ସିଏ ହେଲେ ସେ ଜାଗାରେ କର ସେଖିନାଇ
ହଁ ନାଇଁ ଯେତେ ପରିଷ୍ ଜାଗା ହେଲେ ବି, ସେମାନଙ୍କର ଯୋଉ ବାହାରେ ସିନା ଥଉଛନ୍ତି ଯଉଟା ପରିଷ୍କାର କରିଥିବ କିନ୍ତୁ ଭିତରେ ଆପଣ ଯାଇ ଦେ ଦେଖିବେ ସେମିତି ଦୋକାନ ମାନଙ୍କର ଏତେ ଅପରିଷ୍କାର, ଆପଣ ଦେଖିଲେ ଥରେ ଖାଇବାକୁ ଇଛା କରିବେନି।
ତ ଆମେ ନି ସେ ଘରେ ସିନା ବନିଲେ ଆମେ ଦେଖିବା, ସେ ଶହ ଶହ ଲୋକଙ୍କୁ ଦବ। ସେ କେତେ ପରିଷ୍କାର ପରିଚ୍ଛନ୍ନତା କରିପାରିବ ନାହିଁ, ହୁଁ ହୁଁ ହ ହ
ସେଇଠି ଅସନା ହାତହୁତି ଅ ଆଜ୍ଞା, ଆମେ ହଁ ଆଜ୍ଞା, ଆମେ ବାହାରେ ଦେଖୁଛେ ସଫାରେ ଘୋଡାରେ ଥୁଆ ହେଇଛି କାଚ ବକ୍ସ ଭିତରେ ଆଣୁଛେ ଖାଇଦଉଛେ, ଆଜ୍ଞା। ଗୁପଚୁପ୍ ଖାଉଚେ ଗୁପ୍ ପାଣି କୋଉ କାହା କୋଉ ପାଣିରେ ସେ ପାଣି ଖଟା ପାଣି ବନଉଚି? ସେଟା ଆମେ କେତେବେଳେ ଦେଖୁଛେ, ଆଉ ହଁ ସେ କୋଉ ପାଣିରେ ଖଟା ପାଣି ବନଉଚି ସେଟାକୁ ଆମେ ଦେଖୁଛେ କେତେବେଳେ?
ଏଇ ତ ଦେଖିବା ପାଓନେ କୋଉ ଟାଇପ୍ ର କ
ଆଜ୍ଞା, ଆଜ୍ଞା, ତାପରେ ଆ ଯୋଉ ଖଟା ଚକଡୁଚି ସେ ଖଟାରେ ପୋକ ହେଇଛନ୍ତି କି କଣ ହେଇଛନ୍ତି, କି ଯେତେବେଳେ ଘୋଡା ହେଇକି ରହୁଛି ଯୋଉ ଟିକି ଟିକି ପୋ କରୁଚନ୍ତି ଏଇଟା ତ ବେସ୍ ସେ ଝରି ପୋକ ଟିକ ଟିକେ ଆରମ୍ଭ ହେଇଗଲେଣି।
ତାପରେ ସବୁ ଯାକ ତ ଆମର ଖାଲି ଆଖିରେ ଦେଖି ପାରିବା ନାହିଁ ନା ସେ ପାଣି ଦୂଷିତ କିଛି ହେଇଥିଲେ ଖାଲି ଆଖିରେ ଦେଖିପାରିବା କି ତାପରେ ସେ ଯାହା ଯାହା ମିଶେଇ।
ସେଥିରେ ପୋକ ଅଛନ୍ତି ନ ଅ ଆମେ ସେ ସବୁ ଚିନ୍ତାୁ କରୁଛେ ଖାଇଲା ବେଲେ।
ପିଲାମାନେ ଆମେ ବଡ ମାନେ ସଚେତନ ହେଲା ବେଳକୁ ପିଲାମାନେ ସେମାନେ ବୁଝନ୍ତି ନାହିଁ।
ହଁ ନାଇ ବଡ ମାନେ ବି ସଚେତନ ହଉନାହାନ୍ତି ବେଳେ ବେଳେ କହୁଛନ୍ତି ନାଇଁ ଆମେ ଖାଇଯିବୁ ବାହାରକୁ ଆସିଛୁ ମାନେ ଆମେ ଖାଇଯିବୁ।
ଏ ସବୁ। ଆମ ବର୍ଷା ଦିନ ଆସିଛନ୍ତି ତ ତାଙ୍କୁ ସଫା ସୁତୁରା ରଖିବାକୁ ପଡିବ ଆଖପାଖରେ ସଫା ସୁତୁରା ରଖିବାକୁ ପଡିବ ଏବେ ବେଶୀ ମଶାର ପ୍ରଦୁର୍ଭାବ ହବ ଆ ମଶା ଗୁଡ ତାଙ୍କ ତାଙ୍କର ଅଣ୍ଡା ଦେଇକି ତାଙ୍କ ସଂଖ୍ୟା ଗା ବଢେଇବାରେ ବଢେଇବେ। ମସ୍
ତାଙ୍କ ପାଇଁ ବର୍ଷା ହେଇଗଲେ ମଜା ବର୍ଷା ମାନ ଯୋଉ ମଶା ମାନଙ୍କ ପାଇଁ ଟିକେ ବ ବର୍ଷା ହେଇ ଜୀବ ଜଦି ମଜା ଯଉଠି ପାଣି ରହିଲା। ସେ ତାଙ୍କର।
ହୁଁ ତାଙ୍କ ଅଣ୍ଡା ଅଣ୍ଡା ଦେଇକି ତାଙ୍କ ବଢେଇ ପାରିବ ବର୍ଷା ତ। ଏବେ ଆମେ ଶୋଇଲା ବେଳକୁ ମଶାରୀ ହେଇକି ବ୍ୟବହାର କର ଆଉ ଆଉ ତାର ବିକଳ୍ପ ର ହୁଁ।
ମଶାରୀ ଆମେ ଆଉ ମାନେ ଇଚ୍ଛା କରୁନେବେ ବ୍ୟବହାର କରିବା ପାଇଁ ନାଇଁ ନାଇଁ ଆମେ ଗୁଡ ନାଇଟ୍ ଦେଇକି କିନ୍ତୁ ଗୁଡ ନାଇଟ୍ କି ମଶା ମାନେ ମାନୁନି
ଗୁଡନାଇଟ ବି ହଁ। ମରନ୍ତି ନାଁହିଁ ତ ଯଦ ତାର ସାଇଡ୍ ଇଫେକଟ୍ ବେଶୀ ପକେ ହେ।
ଆଜ୍ଞା।
ହଉ ସାର ତା ହେଲେ ଠିକ ଅଛି ରହୁଛି ଆଜ୍ଞା ଧନ୍ୟବାଦ ଆଜ୍ଞା ଆଜ୍ଞା ଆଜ୍ଞା।